ହୁଁ ହାଏ ଏତେ ଦିନ ପରେ କଣ ମନେ ପଇଲା
ତୁ ବୁଲି ଗଲୁ ଆଉ
ମୁଁ କାହିଁ ଭୁଲି ଯିବି ମ ତୋର ଏତେ ଦିନ ପରେ ମନେ ପଡିଲା ମୋ କଥା ଆଉ
ସେଇଥିଲାଗି ମୁଁ ମୁଁ ମନେ ପକେଇଥିଲୁ ତୁ ଭୁଲିଗଲୁ ବୋଲି
ଆଉ ତମର ଘର ପଛକରେ ଯୋଉ ଗୋଟା ପ୍ଲଟ ଟେ କିଣଆ ହେଇଥିଲା ସେଟା କଣ ହେଲା
ସେଟା ବିକା ହେଇଗଲା
ବିକା ହେଇଲା କେତେ କେତେ ଟଙ୍କା ବିକିଲ
କେ ଆଡିି ମୁଁ ଜାଣିନି
ଓହୋ ବାପା ବୋଧେ ସବୁ ଦାୟିତ୍ଵ ନେଇଥିଲା ନା ନା ଭାଇ ଫାହି କେହି ନେଇଥିଲା
ହୁ ଯେମିତି କହୁଛୁ ସତରେ ଆମର ଗୋଟେ ପ୍ଲଟ କିଣା ହେଇଥିଲା
ଏ କିଣା ହେଇଥିଲା ବା ତୁ ଲୁଚେଇଥିଲୁ ଆମ ସାଙ୍ଗରେ ଆ ତୁ କାଳେ ଆମେ ସେ ପ୍ଲଟ କୁ ଖାଇଦଉ ଫାଳେ
ହଁ
ହୁଁ ମତେ ଭ କଣ୍ଟାଟ ଫଣ୍ଟାଟ କାମ ଦେଇଥାନ୍ତୁ ମୁଁଲେ ହେଲେ ଭଲ କରିଥାନ୍ତି
ବଳା ବାବା ନେଇଥିଲେ ଆମରି ଗ୍ରିଲ୍ ଦେଖିଲୁ କେତେ ଲାଗିଛି
ଗ୍ରିଲ ଆକ୍ଚୁଆଲି ସେ ଗ୍ରିଲ ଟା ଚୋର ପ ନ ପଶିବା ପାଇଁ ଲାଗିଛି
ହଁ ହଁ ଭାଇ ଯିଏ ଦେ ସିଏ କହୁଛନ୍ତି ସେ ଗ୍ରିଲ କଥା ଯିଏ ଦେଖୁଛି
କଣ ହେଲା ତମର ଲାଭକୁ ଆମର ଲାଭ ଆଉ ସେକରୁ କିଛି ଦେଖାହବନି ସେକରୁ ଘର ବୋଲି କିଛି ଜଣା ପଡୁଛି କି ସେ ଗ୍ରୀିଲ ଏପଡୁ ଯ ଆଉ ବାହାରେ
ତମର କିଛି ଲାଭ ହେଲାନି ହେଲା ଆଜି ପର୍ଯ୍ୟନ୍ତ ପିଲ୍ ହେ
ଲାଭ କାଇହିଁ ହେଲାନି ମୋ ଲାଭ ହଉଥିବ ତମେ ସବୁଉଥିବ କଣ କହୁଥିବୁ
ନାଇଁ ଏଇ ଏଇ କଲୋନୀ ଲୋକ ସବୁ କମ୍ପ୍ଲେନ ଦଉଛନ୍ତି ତ
କା କଣ କମ୍ପ୍ଲେନ୍ ଦଉଛନ୍ତି
କମ୍ପ୍ଲେନ୍ ଦଉଛନ୍ତି ଏତେ ବଡ ବାଉଣ୍ଡରୀ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ଏତେ ବଡ ବାଉଣ୍ଡରୀ ଏତେ ବଡ ଗିଲ୍ କମ ପାଇଁ
କି କଥା ତୁ କହିବୁ ନା ଆମରି ପାଇଁ ଦିଆଯାଇଥିଲା ଆମରି ଘର ପାଇଁ ଲାଗିଛି।
ସେ କଥା ସେମାନେ ବୁଝୁନାହାନ୍ତି। ବାର ବାର
ସେମାନେ ଆ ସେମାନେ ଏଠି କେହି ବୁଝିବନି ବାର୍ଗନିଂ କରିବା ଦରକାର ତାଙ୍କ ସାଙ୍ଗରେ। ଝଗଡା କର ଝଗଡା।
ସେତ କିଛି କଲେନି ମାନେ ସିଏ ମାଗିଥିଲେ କିଛି ପଇସା ଇଏ ତାଙ୍କୁ ଦେଲେନି ବୋଲି। ସେଇ ରାଗରେ କମ୍ପ୍ଲେନ୍ ଆଉ।
ଓହୋ ଆଉ କେସ୍ ଫେସ୍ ଚାଲିଛି ନା
ହଁ ବିଲ୍ ହଉନି ବୋଲି ସେ କାମ କରୁନାହାନ୍ତି ଆମର।
ଓହୋ କେତେ ଟଙ୍କାର ବିଲ ହବ କି?
ମୁଁ ଜାଣିନି।
ନିହାତି ସାତ ଆଠ ଲକ୍ଷ ଟଙ୍କାରେ ହେଇଥିବ ଆଉ।
ହେଇଥିବ କାରଣ ଦିଟା ଘର ହେଲାଣି ନା।
ହୁଁ ଆଉ ତମର ଡ୍ରେନ କାମ ଟା ସରିଗଲାଣି ଘର ସାଇଡ ରେ ଯୋଉଟା ହଉଥିଲା।
ହଁ ସେ ସଇଲାଣି।
ହୁଁ ସେଇଟା ମୁଁ କଣ୍ଟ୍ରାକ୍ଟ କରିଥିଲି ବା ସେ ପି ଗେଟ ଟା।
ହଁ ବା
ହଁ ବା ମୁଁ ଖାଲି ଜାଣିପାରିଲିନି।
ସେ ତ ଘର ବାହାରକୁ ଆସିଲେ ସିନା ଜାଣିପାରିବୁ।
ଘର ବାହାରକୁ ଯାଏନି ମତେ ଭଲ ଲାଗେନି।
ହୁଁ ଆଉ ତମ ଗଛରୁ ଯୋଉ ଲେମ୍ବୁ ସରିଗଲାଣି ଲେମ୍ବୁ ଲେମ୍ବୁ।
ନା ହେଇଛି।
ଓହୋ ହେଇଛି ତାହେଲେ ଆଉ ଦିଟା ଦବାର ନାଇଁ। କି ଆସେ ଟିକେ ଲେମ୍ବୁ ନେଇଯିବୁ।
ମୁଁ ଡାକିବି କାହିଁକି ତୁ ତୁ ମୁଁ ଡାକିବି କାହିଁକି ତୁ ଯଦି ନିଜେ ଆସିକି ନିଜେ ନେଇପାରିବୁ। ତୁ ମୋ କୁଣିଆ ମୁଁ ତତେ ଡାକିବି ଆସେ ଲେମ୍ବୁ ନବୁ।
ହଁ ତୁ ଯାହାବି ହେଲେ ତ ମାନେ ବିବେକ ଅନୁସାରେ ତତେ କହିବା କଥା ନା ଆଉ
ହଉ ହଉ ମୋ ବିବେକ ମତେ ବାଧା ଦେଲା ଆସିବୁ ଲେମ୍ବୁ ନେବୁ ଆଉ।
ମାନେ କହି
ନାଇଁ ଲେମ୍ବୁ ହେଇଛି ଯେତେବେଳେ ଆସିବୁ ସେତେବେଳେ ନେବୁ ସେମିତି କିଛି ନାହିଁ। ଲେମ୍ବୁ ହେଇ ହେଇ ଗଛ ଭାଙ୍ଗିଗଲା ହଁ।
ଓହୋ ଭାରି ବାଧିଥିବ ତ ଗଛ ଭାଙ୍ଗିଗଲା।
ଆଉ କଣ ବାଧିବନି।
ଆଉ ସେ ଗଛକୁ ପୋଡା ପୋଡି କଲ।
ଆଁ
ସେ ଗଛର କଣ କଲ ହାଣିଥିଲୁ।
ଗଛ ହାଣି ଦେଇଥିଲୁ ସେପଟକୁ ଫୋପାଡି ଦେଲୁ ଆଉ କଣ କରିବୁ ଆଉ।
ଫୋପାଡି ଦେଲ?
ଯାହା ଯେତି ଲେମ୍ବୁ ହେଇଥିଲା ଛୋଟ୍ ଛୋଟ, ତାକୁ ତୋଳି ଦେଲୁ ଠାକୁର ଆଜି ଉ
ଓ ହୋ
ଲେମ୍ବ୍ରୁ ଠାକୁର ବାସନ ମାଜିଉ ପିତ୍ତଳ ବାସନ ନା ପୁରା ଚିକ୍ ଚିକ୍ ହବ।
ହୋଊ ହୋଊ
ହ ସେଇଥିପାଇଁ ଏଥର ଦୁନିଆ ସବୁ ପ୍ରଡକ୍ଟରେ ଲେମ୍ବୁ ଚିହ୍ନ ଦେଇ ଦଉଚି ଆଉ
ହଁ
ହଁ ଆଉ ତମ ଗାଁରେ ଗାଡି ଅଛି କୋଉ ଗାଡି ଅଛି?
ଆମ ଗାଁଆରେ
ତମ ଘରେ କୋଉ କେତେଟା ଗାଡି ଅଛି, ଆଉ କୋଉ କୋଉ ଗାଡି ଅଛି?
ମର ଗୋଟାଏ ସ୍କୁଟି ଗୋଟାଏ ବାଇକ୍।
କଣ କଣ?
ଗୋଟେ ହୁଣ୍ଡା ସାଇନ୍, ଗୋଟେ ଡୁଏଟ୍
ଓହୋ ଆମ, ଆମ ହରେ ଆଠେଟା ଗାଡି ଥିଆ ହେଇଚି।
ତମର ବଡ ବଡିଆ କଥା ଆଉ କି କଥା
ଗୋଟେ ଅଛି ସୁଜୁକି ଜିକ୍ସର୍, ଆଉ ଗୋଟେ ଅଛି ଆ ହିରୋ ହିରୋ ଏଟା, ଖିରୋ ଗ୍ଲାମର ଆଉ ଗୋଟେ ଅଛି ହଣ୍ଡା ଆଉ ଗୋଟେ ଅଛି ହଣ୍ଡା ସ୍କୁଟି ଯୋଉ ଟି ଭି ଏସ ସ୍କୁଟି ହେଲା। ହ୍ୟାଲୋ
ହଁ
ତାପରେ ଅଚି ହିରୋ ହଣ୍ଡା ପ୍ରି ପ୍ୟାସନ୍ ପ୍ରୋ,
ହୁଁ
ଏ, ତାପରେ ଅଛି ଆଉ ଗୋଟା ଯୁ ଇଏ ଏ ଆଉ ଇଲେକ୍ଟ୍ରି ବାଇକ୍ ବି ଦିଟା ଅଛି ଆମର। ଯୋଉ ଆଇକ୍ୟୁ ଗୋଟେ ଅଛି, ଟି ଭି ଏସ୍ ର ଆଉ ଗୋଟେ ଆମ୍ପିୟର ର ଅଛି ଇଲେକ୍ଟ୍ରି ବାଇକ୍।
ବେଟ୍ରି ଗାଡ଼ି ବି କିଣି
ଆଜ୍ଞା, ଆଉ ଗୋଟେ ଅଲ୍ଟୋ କେଟେନ୍ କାର୍ ବି ଅଛି। ସୁଜିକି ଅଟ କେଟେନ୍।
ବଡ୍ ଲୋକ୍
ନାଇଁମ ବଡ ଲୋକ କୋଡୁନ ମୁଁ ଯଦି ବଡ ଲୋକ ହେଇଥାନ୍ତି, ତମକୁ କଲ୍ କରିଥାନ୍ତି
କଲ୍ ମୁଁ କରିଚି
ଉ ହୋ ହୋ
ହ
ବ ହଁ ସେଇ ତମେ ଯଦି ବଡଲୋକ ହେଇଥାନ୍ତ ମତେ କରିଥାନ୍ତ କ ମତେ ଜମା କରିଥାନ୍ତ ଛାଡ।
ମୁଁ ବଳଉ ନୁଁ ମୁ କହୁଛି ବଳ
ଆଉ ଏଇନା କହିଲ ଇନ୍ ଡାଇରେକ୍ଟଲି କଇଲ, ମୁଁ କରିଚି ବୋଲି ମୁଁ କରିଚି ମାନେ ବଡ ଲୋକ।
ହଁ ହଁ
ସତ କଥା ଆଉ କହିଲେ କ
ବଡ଼ ଲୋକ ହେଇଥାନ୍ତି ମୁଁ କଣ ତୋତେ କଲ୍ କରିଥାନ୍ତି ମୁଁ ସେଆ କହିଲି କଲଟା ମୁଁ କରିଛି, ତୁ ନୁଆ ତୁ ବଡ଼ଲୋକ୍
ଓହୋ ତାହେଲେ ଆପଣ ଇନ୍ଡାଇରେକ୍ଟଲି କଁ କହିବାକୁ ଚାହୁଁଛନ୍ତି? ତାହେଲେ ମୁଁ ଆପଣଙ୍କୁ କଲ୍ ଫଲ୍ କିଛି କରୁନି ଭୁଲିଗଲି ଆପଣଙ୍କୁ,
ଆଜ୍ଞା,
ହେ ସାଙ୍ଗଟା ମୋର ଭୁଲିଗଲୁ ସିଏ ଖାଲି ମୁଁ ଭୁଲି ଯାଉଛି।
ଆଉ ଆଜି କଣ ତମର ଖାଇବାକୁ ହବ?
ଘର କଥା ମୁ କିଛି ଯାଣିନି ଯାହା ଦେବେ ଖାଇଦବା ଆଉ ପେଟ ପାଟୁଣି କଥା,
ତାମାନେ ଏଉଠୁ ଜଣା ପଡ଼ିଲ ତୁ ବୋଧେ ଆଣିବାକୁଁ ଯାଇନୁ କିଛି ଖାଇବାକୁ ଆଜି, କିଛ୍
ନା, ଆମେ ଗରିବ୍ ଘର ଲୋକ ଯାହାହେଲେ ପଖର ଦିମୁଠା ହେଲେ ଆମେ ଖାଇଦେଇ ଚଳିବୁ ଆଉ,
ଏଇଖିଣା କହୁଛ ଆମ ଏତେ ଗାଡିି଼ ସେତେ ଗାଡ଼ି ଏଇଖିଣା ପୁଣି କହୁଛି ଆମେ ଗରିବ,
ହଁ ଆମେ ଏତେ ଗରିବ ଯେ ଆମକୁ ମାନେ, ଭାଟିଏ ସାମ୍ପୁ ୟୁଜ୍ କରିବାକୁ ପଡ଼ୁଛି,
ହଁ ମତେ କହିଲୁ ଆଉ କାହା ଆଗରେ କହିବୁ,
ହଁ ପା କ୍ଲିନି-କ୍ଲିନି ପସ୍ ଆସିବି ନବାକୁ ଆମର ଓାକାତ୍ ନାଇଁ,
କୋଣ ଆଗରେ କହିବୁନୁ ହସିବେ,
ହୁଁ, ଆଉ କଣ କରିବା ହା ଫେର୍ ଲଭିଲି ନାହିଁ ଆଉ ସବ୍ ପାଉଡ଼ରକୁ ପାଣିରେ ମିଶାଇକି ପେଷ୍ଟ କରି ମୁହରେ ଲଗେଇ ଦେଉଛୁ ଆଉ,
ହଁ ଯାହା ହଉ, ପୁରା ଆଇଡ଼ିଆ ଶିଖିଛୁ ଆଉ ପାଉଡରକୁୁ ପାଣିରେ ମିଶେଇ ପେଷ୍ଟ କରି ନଗଉଛୁ ଆଉ,
ପହେତ,
ହୁଁ,
ସେଇଥିପାଇଁ ଆମେ ଲଗଉ ତା ଦେ ମୁହଁରେ ଆଉ ଟିକେ ଖାଲି ଗୋରା ହବାକୁ,
ଓହୋ ଏମିତି କଥା ତାହେଲେ,
ଆଜ୍ଞା ଆପଣ କଣ ଜାଣିବେ ଘର୍ମୀ ଘର୍ମୀ ଦୁଃଖର କାହାର,
ଆଉ,
କଁ ଖାଉଛନ୍ତି ବୋଧେ?
ନା ମ ଖାଉନି ଖାଇବି କଣ,
ଆଉ ତମ ବାପା ଆସିଲେଣି ଘରୁ?
ହଁ ବାପା ସକାଳେ ଆଇଲେ
ଡ୍ୟୁଟି ଯାଇନାହାନ୍ତି ଆଉ?
ଆଁ,
ତମ ବାପା ଆଉ ଡ୍ୟୁଟି ଯାଇନାହାନ୍ତି?
ଆଇଲେ ବା ଆଜି ସକାଳେ,
ଓ ହୋ ଏଇନା ଦି ଦିନ୍ ଛୁଟି?
ନା ଛୁଟି କାହିଁ ଦି ଦିନ୍ କାଲି ଦିିଦିନା ଛୁଟି,
ହଁ ଆଉ ଗର୍ମେଣ୍ଟ୍ ରେ ହୁଏ ଲୋକ ଆଉ,
ଗର୍ମେଣ୍ଟ୍ ଜବ୍ ବି ବହୁତ୍ କଷ୍ଟ ତମେ ଜାଣିପାରୁଛି,
ଯାହା ହଉ ମୁଁ ଜେଜ ଗର୍ମେଣ୍ଟ୍ ଜବ୍ କରିିଥିଲେ ବୋଲି ଏପର୍ଯ୍ୟନ୍ତ ପେନ୍ ସନ୍ ପାଉଛନ୍ତି। ବୁଝିଲେ,
ହଁ,
ଆଜ୍ଞା ମୁଁ ଏବେ ପଢ଼ିବି ଟିକେ ଲ ପଢ଼ିବି ବୋଲି ଭାବିଛି,
ଲ କରିବୁ?
ହୁଁ ଲ କରିବି।
ଭଲ, ମୁଁ ବି ଭାବୁଥିଲି ମୁଁ ବି ଲ କରିବି।
ବହୁତ୍ ପଢ଼ିଆକୁ ପଢ଼ିବ ସେ ଲ ପାଇଁ।
ହୁଁ।
ବହୁତ୍ କଷ୍ଟ କରିଆକୁ ପଡ଼ିବ
ମୁଁ ନେଲିନି।
ଲ କରିବା ଟା ଏତେ ଇଜି
ହଁ ଲ କରିବା ଏତେ ଇଜି ବି ନୁହଁ, ସତ କଥା।
ହଉ-ହଉ ମୁଁ ରଖୁଚି ଯାଉଚି ରୋଷେଇ କରିବି।
ହଉ-ହଉ-ହଉ।